କୁହନ୍ତୁ,
ଆପଣ ବୋଧେ ନୀଦରେ ଜଣା ପଡୁଚନ୍ତି?
ଆରେ ନାଁ-ନାଁ ବନ୍ଧୁ ନିଦରେ ନାଇଁ କୁହନ୍ତୁ-କୁହନ୍ତୁ,
ଆପଣଙ୍କ କଥା ଆଲଗା ବାଗେରେ ଶୁଣା ଯାଉଛି ତ ମତେ ଲାଗିଲା ଆପଣ ନିଦରେ ବୋଧେ ଅଛନ୍
ଆରେ ନା-ନା ସେମିତି କିଛି ନାହିଁ ମୋ ଭଏସଟା ହି ଏମିତି ଆପଣଙ୍କୁ ହଏତ କିଛି ଅଲଗା ଲାଗିଥାଏ, ଆରେ ଆଉ କହୁନାହାଁନ୍ତି କୁହନ୍ତୁ,
ମୁଁ କହୁଥିଲି କଣ କରୁଛନ୍ତି ବର୍ତ୍ତମାନ?
ଏବେ ମୁଁ ଏଇଠା ଆସିଥିଲି ଟିକେ ବାହାରକୁ ଆସିଥିଲି ବରମୁଣ୍ଡା- ବରମୁଣ୍ଡା କୁ ଆସିଥିଲି,
ହୋ-ହୋ ଆପ୍ କଣ ଏତେ ଦୂର ଯାଇଛନ୍ତି ହଠାତ୍ କୌଣସି ଜାଗାକୁ ବୋଧେ ଯିବାର ଅଛି ନା କୌଣସି କାମ ଥିବ,
ଆରେ ନା-ନା ଏଠି ଚାରିଜଣ ବନ୍ଧୁ ଆମର ଆସିଥିଲେ ତ ତାଙ୍କ ସହ ମିଶିକରି ଆସିଥିଲୁ ଏଠି ଖେଳିବା ପାଇଁ ଆଉ,
ହଉ ହୋ-ହୋ ଖେଳିବା ପାଇଁ ଏତେ ବାଟ ପଳେଇଲେ ଆମକୁ ଡାକିଥାନ୍ତେ ଆମେ ବି ଗାଡ଼ି ନେଇ ଆମର ଯାଇ ଆମକୁ ଖେଲେଇବାର ନୁହଁ,
ନା ଆପଣଙ୍କର ଏବେ ଦେହ ଫେହ ଟିକେ ଭଲ ତ ଆପଣଙ୍କର ଏବେ ଦେହ ଟିକେ ଭଲ ରହୁନଥିଲା ତ ସେଥିପାଇଁ ମୁଁ ଆପଣଂକୁ ଡାକିଲି ନାଇଁ କାଳେ ଆପଣ ଡାକିଲେ ଆପଣ ମନଦୁଃଖ କରିବେ। ଯାଇ ତ ପାରିବେନି ଆପଣ ଆପଣଙ୍କ ଘରେ ଛାଡିବେନି। ତେଣୁ ସେଥିପାଇଁମୁଁ ଆପଣଙ୍କୁ ଜାଣିଶୁଣି ଡାକିଲିନି ଆପଣ ଟିକେ ଖରାପ ଭାବୁଛନ୍ତି ମୋତେ ଆଉ।
ନାଇଁ ଆପଣ ବୋଧେ ଆମକୁ ବନ୍ଧୁ ବୋଲି ଭାବୁନାହାଁନ୍ତି ସେଥିପାଇଁ ବୋଧେ ଆପଣ ଆମକୁ ଡାକିଲେ ନାହିଁ।
ଆରେ ନା ନା ସେମିତି କିଛି ନାଇଁ ଆପଣ ଟିକେ ବେଶୀ ଭାବି ଦଉଛନ୍ତି ସେମିତି କିଛି ନାହିଁ।
ହଉ ଯେତେବେଳେ ଅନ୍ୟ ସମୟରେ ଆପଣ ଯିବେ ମତେ ଡାକିପାରିବେ।
ହଁ ଆଜି ଯିବାର ଅଛି ଗୋଟେ ଜାଗାକୁ ଯିବାର ଅଛି ମାନେ କହିବାକୁ ଗଲେ କୋଉଠି କହିଲେ ଆମର ମହୁଲିକୁ ଯିବାର ଅଛି ତ ସେଠିକି ଯଦି ଆପଣ କହିବେ ନିଶ୍ଚ ଆମେ ଦି ଜଣ ମିଶିକରି ଯିବା ନା କଣ କହୁଛନ୍ତି?
ଠିକ୍ ଅଛି ଠିକ୍ ଅଛି ନିଶ୍ଚିନ୍ତର ଯିବା। ଆପଣଙ୍କୁ ଆମକୁ ସମୟ କୁହନ୍ତୁ କେତେବେଳେ ଯିବି?
ସମୟ ମୁଁ ଭାବୁଥିଲି କି ଆପଣ ଯଦି ଚାରଟା ପାଞ୍ଚଟା ବେଳୁ ଆସନ୍ତେ ଆମେ ମିଶିକରି ଯଆନ୍ତେ। ଆମର କାରତ ଅଛି କାରରେ ତେଲ ପକେଇ ଦେଇ ଯାଆନ୍ତେ ଆଉ।
ହଁ ଆପଣଙ୍କ ତ କାର୍ ଥିଲା ସେ କାରଟି କଣ ଖରାପ ହେଇଥିଲା ସେ କାର୍ ଏବେ ଠିକ୍ ହେଇଗଲାଣି ନା ହେଇନି? ଖରାପ ହେଇକି ଅଛି।
ହଁ ହଁ ସିଏ ଗୋଟେ ଆମର ଗୋଟେ କଣ କହିଲେ ଆମର ଇଲେକ୍ଟ୍ରିକ କାର ଥିଲା ତ ସେଇଟା ଖରାପ ହେଇଗଲା। ହେଲେ ତାକୁ ମୁଁ ଏବେ ସର୍ଭିସିଂ ପାଇଁ ଦେଇଛି ସେ ହଉଥିବ ଠିକ ହଉଥିବ। କିନ୍ତୁ ମୁଁ ଏବେ ଏଇ କିଛି ଦିନ ହେବ ଗୋଟେ ନୂଆ କାରଟେ ଆଣିଛି ତେଲ ବାଲା। ତ ସେଇଥିରେ ଯିବା ଆମେ ଆଉ।
ହଁ ଆପଣ ଆଙ୍କୁ ସେଇଆ କଣ କରିବା ବଡ଼ ଲୋକ ଯେହେତୁ ଆପଣ।
ଆରେ ନା ନା ଇଏ କି କଥା କହୁଛନ୍ତି ବଡ ଲୋକ ସହିତ ସେମିତି କିଛି କଥା ନାହିଁ। ପରିଶ୍ରମ କଲୁ ପଇସା ଆସିିଗଲା ସେଥିରେ କଣ ଅଛି ଆମର।
ହଁ ହଉ ଠିକ୍ ଅଛି ଆପଣ ଆମେ ସେଇଥିରେ ଯିବା ଆପଣ ଆସନ୍ତୁ ଚାରିଟା ପାଞ୍ଚଟା ସମୟରେ ଆମ ଘର ଆଗକୁ ଆସନ୍ତୁ। ଆସନ୍ତୁ ଆମକୁ ଘରଠୁ ନେଇଯିବେ।
ଆଚ୍ଛା ହଉ ସେଥିରେ କିଛି କଥା ନାହିଁ ମୁଁ ଆପଣଙ୍କୁ ନିଶ୍ଚିନ୍ତ ଆସିକି ନେଇଯିବି। ଆପଣ ଖାଲି ଟିକେ ସମୟରେ ବାହାରିକି ଥିବେ କାରଣ ବହୁତ ଡରି ହେଲେ ଅସୁବିଧା ନା ତେଣୁ ଟିକେ ଆଉ ଆଗ ଗୋଟେ ବାହାର କରିଥିବେ ଆଉ।
ହଁ, ହଁ ମୁଁ, ମୁଁ ମୋର ସମୟରେ ଆଗୁଆ ବାହାରି ରହିକି ଥିବି, ଆପଣ କୁହନ୍ତୁ ଏବେ କଣ କିଛି ଖିଆପିଆ କଲେଣି?
ନା ଖାଇବା ପିଇବା ତ କରିନାହିଁ ମୁଁ ଯାଉଛି ଆପଣଙ୍କ ଆପଣଙ୍କ ସହ ଟିକେ ଏବେ କଥା ହେଇଯିବି କିଛି ଦିନ ତ କଥା ହେଇନଥିଲି? ତେଣୁ ଆପଣଙ୍କ ସହ କିଛି ଦିନ ଆମେ କଥା ହେଇଗଲା ପରେ ଯାଇକି ଯିବା ଆଉ?
ହଁ ହଁ ହଉ ଠିକ୍ ଅଛି ଆପଣ ହଁ ଆଉ କଣ ଖାଇବେ କଣ ହେଇଛି ଖାଇବେ?
ଖାଇବାର ଅଛି କଣ ବୋଧେ ପଖାଳ ଭାତ କି କଣ ଗୋଟେ ହେଇଛି ବୋଧେ ମୁଁ ତ ଦେଖି ନାହିଁ ଭଲ ସେ ମୁଁ ଗଲେ ଆପଣଙ୍କୁ କହିବି ପଛରେ ଆଉଥ ରାତିରେ କଲ୍ କରିବିଣ ଖାଇସାରାରେ ସେତେବେଳକୁ ଆମକୁ କହିବି ଆଉ କଣ?
ହଁ ହଉ ଠିକ୍ ଅଛି ଆପଣ କହିବେ ଯେତେବେଳେ ଆସିବେ କଣ ହେଉଛି ଫୋନ୍ ନାହିଁ କହିବେ ସେ ବିଷୟରେ ଆଉ?
ହଁ ନହେଲେ ସେଇ କଥା ହିଁ କରିଦବା। ମୁଁ ଆପଣଙ୍କୁ ଯେତେବେଳେ କାର ରେ ନେବାକୁ ଯିବି ସେତିକିବଳେ ଆପଣଙ୍କୁ କହିଦେବି ଆଉ କିଛି ବ୍ୟସ୍ତତା ନାହିଁ।
ଠିକ ଅଛି ଆମେ ଭାବୁଥିଲୁ ଆମେ ଆପ ଆପଣ ଯେତେବେଳେ ମତେ ନେବାକୁ ଆସିବେ ଆମେ କୌଣସି କିଛି ହୋଟେଲ ଫୋଟେଲ୍ ଯାଇଏ କଣ ଖିଆପିଆ କରନ୍ତି କେତେଦିନ ତ ଖିଆପିଆ ହୁଏନି। କୌଣସି ବାହାର ଜିନିଷ ଭଲ ଖାଦ୍ୟ
ହଁ ତା ତ ବି ସତ କଥା କିଏବେ କେତେ ଦିନ ହେଲା ହେଇନି। ତବେ ହଉ ଆଚ୍ଛା ହଉ ଠିକ ଅଛି ଯେହେତୁ ମୋ ବନ୍ଧୁ କହିଛନ୍ତି ଟି ଯିବା ଖାଇବା ପିଆ କରିକି ଆସିବା ବାହାରୁ ଆଉ କଣ।
ହଉ ଠିକ୍ ଅଛି ଆପଣ ଆସିବେ ଠିକ୍ ସମୟରେ ଏବେ କଣ କରୁଚନ୍ତି।
ଏବେ ମୁଁ ଏଠି କ୍ରୀଡ଼ାଙ୍କନରେ ବସି କ୍ରୀଡ଼ା କରିବ ବୋଲି ବସିଥିଲି କିନ୍ତୁ ଆପଣ ଯେହେତୁ କଲ୍ କଲେ ଆଉ ତ ଖେଳି ହବ ନାହିଁ ତେଣୁ ଟିକେ ମୁଁ ଟିକେ ଏବେ ବ୍ରେକ୍ ନେଇକି ବସିଛି। ତାଙ୍କ ସହ ସାଙ୍ଗମାନଙ୍କୁ ମୁଁ ଦେଖୁଛି ଖେଳୁଥିବାର ଦେଖୁଛି। ଏବଂ ନିଜେ ଟିକେ କଥା ହଉଛି ଆପଣଙ୍କ ସହ ଆଉ କଣ କରିବା।
ଆପଣ ଆସିିଲେଣି ନା ନାଇଁ ଖେଳିବେ।
ନା ଖେଳ ଏତେ ଜଲ୍ଦି କିପରି ସରିଜିବ ଆଉ ଟିକେ ସମୟ ଲାଗିବ ନା ଆଉ।
ନାଇଁ ଆପଣ ଏଇ ଖରା ବେଳଟାରେ ଖେଳିବାକୁ ଯାଉଛନ୍ତି ମୋତେ ଶୁଣିକି ଭାରି ଆଶ୍ଚର୍ଯ୍ୟ ଲାଗିଲା। ପାଗଟା ବୋଧେ ସେମିତି ଅଛି ଆପଣ ବୋଧହୁଏ ସେଥିପାଇଁ ଯାଇଛନ୍ତି।
ହଁ ସେଥିପାଇଁ ଆପଣ କହିପାରିବେ କାରଣ ପାଗଟି ଟିକେ ଭଲ ଥିଲା ତ ସେଥିପାଇଁ ପଳେଇ ଆସିଲୁ ଆମେ ଆଉ।
ହଉ ଠିକ୍ ଅଛି ଆଉ କୁହନ୍ତୁ କଣ ଅନ୍ୟ କିଛି।
କଣ କହିବା ମୁଁ ଭାବୁଥିଲି ଗୋଟେ ଗୋଟେ ଜିନିଷ ଟେ ମାନେ ଗୋଟେ ଦୋକାନ ଟେ ଖୋଲିବାକୁ ଯଦି ଆପଣ କହିଥାନ୍ତେ ଆମେ ମିଶିକରି ସେ ଦୋକାନ ଟିକୁ ଖୋଲିଥିଲେ ଭଲ ହୋଇଥାନ୍ତା।
ଦୋକାନ ଟିକେ ଖୋଲିବେ କେଉଁ ଦୋକାନ ଆପଣ କୁହନ୍ତୁ ଆଜିକାଲି ତ ମତେ ଲାଗୁଚି ଦୈନନ୍ଦିନ ଜୀବନରେ ଖାଦ୍ୟ ଜିନିଷର ବହୁତ ରହୁଛି ଚାହିଦା ଆଉ ତା ସାଙ୍ଗରେ ବହି ପତ୍ରରେ ବି ଆପଣ କେଉଁ ସବୁ ବିଷୟରେ ଖୋଲିବେ କହୁଛନ୍ତି।
ଆରେ ନା ନା ମୁଁ ଦୋକାନ କଥା ମାନେ ଆପଣ ବୁଝୁଛନ୍ତି ଆପଣ ଭାବୁଛନ୍ତି କି ଛୋଟ ଛୋଟ ଦୋକାନ ଯୋଉ ଡ୍ରେସ୍ ଦୋକାନ କି କପଡ଼ା ଦୋକାନ କି?
ହଁ ସେଇଭଳି ଭାବିଲି କିଛି ଆପଣ ଆପଣ କଣ କହୁଛନ୍ତି ଗୋଦାମ ଖୋଲିବେ ନା ଦୋକାନ ଖୋଲିବେ?
ମୁଁ କହୁଥିଲି ଆମର ଗୋଟେ ମାନେ ଏମତି ସୋରୁମ ଟାଇପ ର ମାନେ ଖୋଲିବାକୁ ଯେମିତି କିି ମାନେ କଣ କହିଲେ ମାନେ ଯୋଉଠ କିି ମାନେ ଆ ଖାଦ୍ୟ ପତ୍ର ଜିନିଷ ସହିତ ଅ ପିନ୍ଧିବା ଜିନିଷ ମଧ୍ୟ ଥିବ ସବୁ କିଛି ସେଥିରେ ଯେମିତି ଥିବ।
ହଁ ଆପଣଙ୍କର ତ ବହୁତ ପଇସା ଅଛି। ଆପଣ ହଁ ସେମିତି କରିପାରିବେ ଆମର କଣ ଆମେ ତ ଆପଣଙ୍କୁ କିଛି ସାହାଯ୍ୟ କରିପାରିବୁ ନାହିଁ।
ନା ନା ସେଥିପାଇଁ ଆପଣ ସାହାଯ୍ୟ କରିପାରିବେ ବୋଲି ହିଁ ତ ଆପଣଙ୍କୁ ମୁଁ ସେ କଥା ସବୁ ବିଷୟରେ କହିଲି। କି ଆପଣ ଯଦି ଆମ ଭିତରେ ସାହାଯ୍ୟ କରନ୍ତେ ଆମ ସହିତ ମିଶିକି ଯଦି ଆପଣ କାମରେ ଟିକେ ସାହାଯ୍ୟ କରନ୍ତେ ତେବେ ଆମେ ଭଲ ମାନେ ଅର୍ଥ ଉପାର୍ଜନ କରନ୍ତେ।
ହଉ ତାହେଲେ ଠିକ ଅଛି ଆପଣ ଯେତେବେଳେ ଯାହା କହିବେ ମୁଁ ଆପଣଙ୍କ କାର୍ଯ୍ୟ ଶ୍ରେଣୀରେ ଉପସ୍ଥିତ ହୋଇଯିବି ଇଏ ଗୋଟେ କଥା।
ହଁ ଆପଣ ତ ମୋର କାର୍ଯ୍ୟସ୍ଥଳୀ ଦେଖିଛନ୍ତି। ସେଠାରେ ଆସି ପହଞ୍ଚିଯାଆନ୍ତୁ ମୁଁ ଆପଣଙ୍କୁ ନିଶ୍ଚିନ୍ତ କାମ ଶିଖେଇ ଦେବି। ଏବଂ କେତେ କଣ ଦରମା ଆପଣଙ୍କର ଯଦି କହିବେ ସେ ସବୁ ମଧ୍ୟ ଆମେ କଥାବାର୍ତ୍ତା ହେଇଯିବା ଆଉ କଣ।
ଆରେ କି କଥା ଆପଣ ଯେତିକି ଦରମା ଦେବେ ମୁଁ ଆଉ କଣ କହିପାରିବି।
ଆରେ ନା ନା ଯେତେ ଯାହା ହେଲେ ବି ଆପଣ କାମ କରିବେ ମୋ ପାଖରେ ଆପଣଙ୍କର ବି ଗୋଟେ ଇଚ୍ଛା ଥିବ। କି ଆପଣଙ୍କୁ କେତେ କଣ ଦରକାର କଣ ନାହିଁ। ତେଣୁ ଆଉ ମୋର ଯେହେତୁ ମୋ ପାଖରେ ଯିଏ କାମ କରିବ ତାଙ୍କର ଭଲ ମନ୍ଦ ଦାୟିତ୍ୱ ବୁଝିବା ମୋର ଅ ଅବଶ୍ୟ ମାନେ କଥା କାମ କର୍ମ ନା ମୋର ଯାହାହେଲେ ବି।
ଆପଣ ଯଦି ମୋତେ ଏକ ମାସ ଭିତରେ ପଚିଶ ଦିନ ଛୁଟି ଦେବେ ତାହେଲେ ମୁଁ ହୁଏତ ଆପ ଆପଣଙ୍କ କତି ରେ କାମ କରିପାରିବି
ଏକ ମାସରେ ଯଦି ଶହେ ଦିନ ବି ହୋଇଥାନ୍ତା ମୁଁ ଆପଣଙ୍କୁ ନିଶ୍ଚିନ୍ତ ରୂପ ସେତି ଦିନ ଛୁଟି ଦେଇଥାନ୍ତି।
ଆପଣ କାହିଁ ଏତେ ମିଛ କଥା କହୁଛତ୍ନ୍ତି ଏକ ମାସରେ ଆପଣ ପଚିଶ ଦିନ ଛୁଟି ଯଦି ଦେବେ ତେବେ କାମ କେତେବେଳେ ହେବ ପଇସା ଆପଣ ଦେବେ କାହିଁକ ଏମିତି ମିଛି କଥା କହୁଛନ୍ତି କହିଲେ।
ଆପଣ ବୋଧହୁଏ ମୋ କଥା ବୁଝିପାରିଲେ ନାହିଁ ମୁଁ କହିଲି କି ଯଦି ଗୋଟାଏ ମାସରେ ଯଦି ପଚିଶ ଦିନ ମାନେ ଗୋଟେ ମାସରେ ଯଦି ଶହେ ଦିନ ଶହେ ଦିନ ହୁଅନ୍ତା ତବେ ମୁଁ ଆପଣଙ୍କୁ ପଚିଶ ଦିନ ସମୟ ଦେଇଥାନ୍ତି।
ଆପଣ ତାହେଲେ ଏଇପରି କହୁଛନ୍ତି ହଁ ହଁ ମୁଁ ବୁଝିପାରିଲି।
ତ ଏହା ଅର୍ଥାତ୍ କି ମୁଁ ଆପଣଙ୍କୁ ଛୁଟି ଦେଇପାରିବି ନାହିଁ କାରଣ ଆପଣ ଯଦି ପଇସା ସତରେ ନବାର ଅଛି ତେଣୁ ଆପଣଙ୍କୁ ପରିଶ୍ରମ ତ କରିବାକୁ ପଡିବ ଆଉ ଆପଣ ବିନା ପରିଶ୍ରମରେ ଯଦି ଆପଣ କହିବେ କି? ମୋତେ ମାନେ ଅଧିକ ଉପାର୍ଜନ କର ତେଣୁ ସେଥିରେ ମୁଁ ଆପଣଙ୍କୁ ସାହାଯ୍ୟ କରିପାରିବି ନାହିଁ ବନ୍ଧୁ।
ଆରେ ନାଇଁ ବନ୍ଧୁ ମୁଁ ସେମିତି ମଜାରେ କହୁଥିଲି ନା ଆପଣ ବୋଧେ ନିଜ ଦେହକୁ ନେଇଗଲେ। କଣ କରିବା ଆପଣ ସେଇଭଳି ଲୋକଟିଏ।
ଆଉ ଆପଣଙ୍କର କଣ ସବୁ ଆଗକୁ ସବୁ କଣ ଚିନ୍ତାଧାରା ଅଛି କଣ ନାହିଁ ସେ ସବୁ ବିଷୟରେ କିଛି କୁହନ୍ତୁ।
ମୋ ଚିନ୍ତାଧାରା ତ ଏବେ କିଛି ନାହିଁ ଏବେ କିଛି ପାଠ ପଢ଼ିକି ଭଲ ଜାଗାରେ କିଛି କାମ କରିବାର ଅଛି ଆଗକୁ ଦେଖିବା କୌଣସି ଆ ଆପଣଙ୍କ ସହିତ ଯଦି ଦୋକାନ ଟେ ଖୋଲିବେ ତ ଆପଣ ଙ୍କ ଦୋକାନରେ ସାଥ୍ ଦେ ଏ ବିସରଭୁକ୍ତ ହେବି। ଅନ୍ୟ କିଛି ଭାବିନି ମୁଁ ବର୍ତ୍ତମାନ।
ତାହା ବେଶ ତାହା ତ ବେଶ ବହୁତ ଭଲ କଥା ତେବେ।
ହଁ ତା ଭଲ କଥା ଆଉ। କଣ କରିବା ମୁଁ ତ ବର୍ତ୍ତମାନ ମୋର ଟି କୁ ନେଇକି ବଜାରକୁ ଆସିଛି କିଛି ଜିନିଷ ନେଲେ ଘରେ ଆମେ ଚାରିଟା ସମୟରେ କିଛି ଖାଇବାର ଅଛି।
ଓହୋ କଣ ଆସିଛନ୍ତି କି ନବା ପାଇଁ?
ଏ ଆସିଥିଲେ ଏ ଗାଡି ରେ ଗୋଟେ ଟିକେ ତେଲ ସରିଯାଇଥିଲା ତ ତେଲ ଟିକେ ପକାଇକି କୌଣସି ଜିନିଷ ଯଦି ହୋଟେଲରୁ କିଣିକି ନେଇଗଲେ ଘରେ କିଏ ଅଛନ୍ତି ଆସ୍ ଅଛନ୍ତି କିଛି ବନ୍ଧୁ ସେମାନେ ବି ଖାଆନ୍ତି।
ଆପଣଙ୍କର ଯୋଉ କୁକୁର ଟିଏ ଥିଲା ତାର କଣ ହେଲା ତାକୁ କେତେବେଳେ ନେଇକରି ଯିବେ?
ତାକୁ ନେଇବି ଡାକ୍ତରଖାନା ତ ଏବେ ସମୟ ହେଇନି ଏବେ ଖାଇସାରିବି ତା ତାକୁବି ଖାଦ୍ୟ ଗ୍ରହଣ କରିବାକୁ ଦେବି ସେଇ ଚାରୋଟି କି ପାଞ୍ଚଟି ସମୟରେ ମୁଁ ଯିବି। ଆମ ଅଞ୍ଚଳର ଡାକ୍ତରଖାନାକୁ।
କିନ୍ତୁ ତ ମୁଁ ତ ଶୁଣିଥିଲି ଆପଣଙ୍କର ଅଞ୍ଚଳରେ ଯୋଉ ଡାକ୍ତରଖାନା ତାହା ତ ବହୁତ ଶୀଘ୍ର ଏବେ ଏବେ ବନ୍ଦ ହେଇଯାଉଚି ବୋଲି।
ହଁ ମୁଁ ମଣିଷ ଡାକ୍ତରଖାନା କଥା କହୁନି ଆଜ୍ଞା ମୁଁ ପଶୁ ଡାକ୍ତରଖାନା କଥା କହୁଚି ଆପଣ ବୋଧେ ମଣିଷ ଡାକ୍ତରଖାନା ଭାବି ଦେଉଚନ୍ତି।
ହ ତେବେ ତେବେ ତେବେ ମୋର ଭୁଲ ହୋଇଥିବ ମୋତେ କ୍ଷମା କରିବେ କ୍ଷମା କ୍ଷମା।
ହଁ ଆପଣ କୁକୁର ଟିକୁ କେମିତି ମଣିଷ ଡାକ୍ତରଖାନା ନେବି ସେ ବିଷୟରେ ଭାବି ଦେଉଚନ୍ତି ମୁଁ ବି ଆଶ୍ଚର୍ଯ୍ୟ।
ଆରେ ନା ନା ଅର୍ଥାତ ମୁଁ ଟିକେ ଏପଟେ ବ୍ୟସ୍ତ ଥିଲି ମୋ ଦୈନନ୍ଦିନ ଜୀବନ କାମରେ। ତେଣୁ ମୁଁ ସେଥିରେ ଆଉ ମୋର ମନ ନଥିଲା।
ହଁ ହୋଇଥିବ ଆପଣ ବ୍ୟସ୍ତ ଥିବେ ସେଥିପାଇଁ ବୋଧେ ଧାର ନଥିବ ହଉ ଛାଡ଼ ଯାହା ହେଲା ହେଲା। ମୋ ଗାଡ଼ିରୁ ବି ମୋତେ ତେଲ ସରିଯାଇଥିଲା ମୁଁ ତେଲ ପକେଇବାକୁ ଆସିଚି ଆପଣ ଯାଆନ୍ତୁ ଆପଣ କାମ କରନ୍ତୁ। ମୁଁ ତେଲ ପକାଇ ସାରି ଆପଣଙ୍କ ସହିତ କଥା ହେଉଚି ଆଉ।
ଆଚ୍ଛା ହଉ ଠିକ୍ ଅଛି ଆପଣ ଯାଆନ୍ତୁ ଭଲରେ ଭଲରେ ତେଲ ପକେଇ ଘରକୁ ନିଶ୍ ସୁସ୍ଥ ଭାବରେ ଭଲରେ ଭଲରେ ଫେରନ୍ତୁ ଠିକ୍ ଅଛି।
ହଉ ଠିକ ଅଛି ମୁଁ ବି ବର୍ତ୍ତମାନ ଯାଉଛି ତେଲ ପକେଇବା ସମୟ ହେଇଗଲା ରହୁଛି।